ହାଲୋ।
ହଁ ଭାଇ ଆବାଜ ଆସୁଛି ହଁ ଭାଇ ନମସ୍କାର।
ଭାଇ ଆପଣଙ୍କର ଶବ୍ଦ ଟିକେ କମ୍ ଶୁଭା ଯାଉଛି ।
ହଉ ଠିକ୍‌ ଅଛି।
ଆପଣ ଯଦି କିଛି ନାଇଁ ଭାଇ ପୁରା କମ୍ ଶବୁଛି ।
ପୁରା କମ୍ ହୋଉ ଠିକ୍ ଅଛି ରୁହନ୍ତୁ ଭାଇ ଏବେ ଶୁବିଲା ତ।
ହଁ ଏବେ ଶୁବାଗଲା ଏବେ ପୁରା ଠିକ୍‌ ଭାବରେ ଶୁବା ଗଲା।
ହୁଁ ହୁଁ ଆଉ ଭାଇ ଆପଣ ଏବେ ହୁଁ ହୁଁ ଏ ଏବେ ଭାଇ ସବୁ ଠିକ୍‌ ଅଛିତ ଏବେ। ହଁ ହଁ ଠିକ୍ ଅଛି ଆଜ୍ଞା ଆଉ ଆଜ୍ଞା ଆପଣ ଏବେ କଣ କରୁଥିଲେ?
କିଛି ନାହିଁ ଜଷ୍ଟ ଏମିତି ପଢାପଢି ଟିକେ ବସିକି କରୁଥିଲି ଆଉ।
ହଁ ହଁ ଠିକ୍ ଅଛି ଆଉ
ଏ ଓଡିଶା ବିଷୟରେ ଟିକେ ପଢ଼ାପଢି କରୁଥିଲି ଆଗକୁ ପରୀକ୍ଷା ଅଛିନା।
ଓହୋ ହଁ ଭାଇ ଆମର କଣ କି ଦିର୍ତି ସବୁ କହିବାକୁ ଗଲେ କଣ କି କ ପ୍ରତିଯୋଗିତା ମୂଳକ ପରୀକ୍ଷା ହୁଏ।ଯୋଉ ସରକାରୀ ଚାକିରୀ ପାଇଁ କି ଯାହା ବିଶେଷବୁରେ ପେଢେ ନା ଆମ ଓଡିଶା ସାଧାରଣ ଜ୍ଞାନ ବିଷୟରେ କି
ହଁ ହଁ ସେଇଥିପାଇଁ ତ ପଢିବାକୁ ପଡିବ କିଛି ଜିନିଷ ଆମକୁ ଜଣା ଅଛି କି ଆମେ ଯେହେତୁ ଓଡିଶା ବାସୀ ଆମକୁ କିଛି ଜିନିଷ ଜଣାଅଛି। ଆଉ କିଛି ଜିନିଷ ଆମକୁ ଆମ ମାନେ ଲୋକଲୋଚନଠୁ ବହୁତ ଦୂରରେ ଅଛି। ସେଗୁଡାକ ବି ମାନେ ଲୁକାୟିତ ହେଇକି ଅବସ୍ଥାରେ ଅଛି। ସେଗୁଡାକ ବି ଆମେ ଜାଣିବା ଜାଣିବା ବି ଦରକାର।
ହଁ ଭାଇ ଠିକ୍‌ କଥା କହିଲେ ଆପଣ।
ଯେମିତି କି ଏବେ ମୁଁ ପଢୁଥିଲି ସେ ଯୋଉ କଟକର ପ୍ରସିଦ୍ଧ ମେଳା କଣ? ବାଲିଯାତ୍ରା ସେଟା କଣ ପାଇଁ ହୁଏ ଆପଣ କହିପାରିବେ?
ବାଲିଯାତ୍ରା ଭାଇ ହୁଏତ ଶୁଣିଛି ବହୁତ ବଡ ଯାତ୍ରା କଟକର ସମସ୍ତେ ରାଜ ରାଜ୍ୟ ବିଭିନ୍ନ ମାନେ ବିଭିନ୍ନ ଜିଲ୍ଲାର ଲୋକ ସବୁ ଦେଖାଯାନ୍ତି।କିନ୍ତୁ କଣ ପାଇଁ ହୁଏ ଭାଇ ସେଇଟା ତ ମୁଁ ଜାଣିନି।
ସେଇଟା ଜାଣିଥିବେ ନା ହଁ ସେଟା ଜାଣିଥିବେ ନା ମୁଁ ବି ସେଇଟା ପଢୁଥିଲି ମାନେ କଣ ପାଇଁ ହୁଏ। ସେଇଟା ହୁଏ ନା ଆମର ଥିଲା ଆଗରୁ ସା ସାଧବ ପୁଅ ମାନେ ତ ସାଧବ ପୁଅମାନେ ସେମାନେ ଯେତେବେଳେ ବାହାର ଦେଶକୁ ବାଣିଜ୍ୟ କରିବାକୁ ଯାଇଥିଲେ ତ ତାଙ୍କ ଭଉଣୀ ଯେ ଥିଲେ ମୋ ନା ଟା ମୁଁ ଏବେ ଭୁଲିଗଲେ ଏବେ ପଢୁଥିଲି ସିଏ ଠିକ୍‌ କହିଲେ ଭାଇ ତପୋଇ ସିଏ ତାଙ୍କ ପାଇଁ ଗୋଟେ ବ୍ରତ ରଖିଥିଲେ। ଯ ଯଦି ମୋ ଭାଇ ମାନ ପଳେଇ ଆସିବେ ମୁଁ ତାହେଲେ ବାଲିରେ ମୁଁ ଠା ରକୁ ପୂଜା କରିବି ତ ସେଇଥିପାଇଁ ଯେ ସେତେବେଳେ ତାଙ୍କର ଯୋଉ ସେଳେ ରିଟର୍ ମାନେ ଫେରିଲେ ନିଜ ବାଣିଜ୍ୟ ବ୍ୟବସାୟ ସାରିକି ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ଭାବରେ ଫେରିଲେ। ତ ସେତେବେଳେ ତା ଉପରେ ତାଙ୍କ ଭଉଣୀ ତାଙ୍କୁ ମାନେ ଶୁଭେଚ୍ଛା ଜଣେଇବା ପାଇଁ ଅ ତାଙ୍କୁ ସେଇ ସେଇ ପର୍ବ ପର୍ବଟା ପାଳନ କରାଯାଏ ଆଉ ସେଇ ଦିନଠୁ ସେଇଟାକୁ ଆମେ ବାଲିଯାତ୍ରା ବୋଲି ନାମ ଦେଇଦେଇଚେ।
ଏକ ଯାତ୍ରା ନୁହଁ ଏହା ଏକ ଆମ ଐତିହାସିକ ପୃଷ୍ଠାର ଏକ ମାନେ ପଟଚିତ୍ର ବୋଲି କହିଲେ ଚଳେ। ସାଧବ ପୁଅ ସେଇଥିପାଇଁ ଭାଇ ବାଲି ବାଲିଯାତ୍ରା ଳେ ଯୋଉ କହ ପ୍ରଥମ ମୁଖ୍ୟ ଦ୍ୱାର ପଡେ ସେଇ ମୁଖ୍ୟ ଦ୍ୱାରରେ ଏକ ଡଙ୍ଗାର ସ ଅ ଉପରେ ଡିଜାଇନ କରିଥାନ୍ତି। ସେଇଥିପାଇଁ
ହଁ ସେମାନେ ନିଜ ହାତ ତିଆରି ଡଙ୍ଗା ନେଇକି ଯାଇଥିଲେ ନା ତାଙ୍କ ଭଉଣୀ ସବୁବେଳେ ରୁହନ୍ତି ଯେ ମୋ ଭାଇମାନୋନ ସୁସ୍ଥ ଭାବରେ ଫେରିବେ କି ନାହିଁ । ସେଇଥିପାଇଁ ସେଇ ଦିନଟାକୁ ସେ ସ୍ମରଣୀୟ କରିବା ପାଇଁ ସେଇ ଦିନଟାରୁ ଆମେ ବାଲିଯାତ୍ରା ହ ପ୍ରତିବର୍ଷ ପାଳନ କରି ଆସୁଚେ।
ଭାଇ ଏହା ଆମ ପ୍ରତ୍ୟେକ ଓଡ଼ିଆ ଜାଣିବା ଦରକାର ଯେ ବାଲିଯାତ୍ରା କଣ କି କାହିଁକି ପାଳନ କରାଯାଏ ସମସ୍ତେ ବାଲିଯାତ୍ରା ପଳିଆକୁ ମଉଜ ମସ୍ତି ହିସାବରେ ନିଅନ୍ତି କିନ୍ତୁ ତା ପଛରେ ଥିବା ଇତି ଇତିହାସକୁୁ ଆମ ଓଡିଆ ହିସାବରେ ପ୍ରତ୍ୟେକ ଆବାଳ ବୃଦ୍ଧ ବନିତା ସମସ୍ତେ ଜାଣିବା ନିହାତି ଆବଶ୍ୟକ ଆପଣ ମତେ ବହୁତ ଭଲ କଥା କହିଲେ ଭାଇ ଏହା ମୋ ପାଇଁ ଅ ମା ଏହା ଏକ ମୋ ପାଇଁ ଏକ ଏକ ଶିକ୍ଷା ଶିକ୍ଷଣୀୟ ବସ୍ତୁ ବିୟ ବିଷୟରେ ଭଳିଆ ମତେ ଲାଗିଲା। ଧନ୍ୟବାଦ ଆପଣଙ୍କୁ।
ଆପଣ ବି ଏମିତି କେତେଟା କଥା ଜାଣିଥିବେ ଯୋଉଟା ମୁଁ ବି ଜାଣିନଥିବି।
ହଁ ହଁ ଭାଇ ମାନେ କଣ କି କିଏ ହଁ ଭାଇ ମଣିଷ କିଏ? ଏଇ କଥା ଜାଣିଥାନ୍ତ ତ କି ସେ କଥା ଜାଣିଥାନ୍ତି କିନ୍ତୁ ଆପଣଙ୍କ କଥାା ଶୁଣି ମତେ ବହୁତ ଭଲ ଲାଗିଲା। ତେବେ କହୁଥିଲି।
ଠିକ ଅଛି ଭାଇ ଆପଣ ବି ଏମିତି କିଛି ଗୋଟେ ଜାଣିଥିବେ ଆପଣ ବି ସେମିତି ମୋ ସହିତ ଜ ମତେ ବି ଜଣାନ୍ତୁ ମୁଁ ବି ଟିକେ ଶିଖିବାକୁ ଚାହୁଁଛି।
ହୁଁ ହୁଁ ଭାଇ ମୁଁ ତ ସେମିତି ବିଶେଷ କିଛି ଜାଣିନି। ଭାଇ ଆମର କନ୍ଧମାଳରେ ଭଲ ଦର୍ଶନୀୟ ସ୍ଥାନ କଣ ଅଛି? କି ଆପଣ ସେ ବିଷୟରେ କିଛି କହିପାରିବେ ବୋଲି ମତେ କୁହନ୍ତୁ।
କନ୍ଧମାଳରେ ତ ମୁଁ ଯେତେବେଳେ ଯାଇଥିଲି ମୁଁ ବୁଲିଥିଲି ଅ ସେ ଯୋଉ ଥିଲା କଣ? ଶୀତ ଟିକେ ଅଧିକ ହୁଏ ପାହାଡ ଉପରେ କଣ ସେ ଜାଗା
ଦାରିଙ୍ଗବାଡି ତ ଭାଇ ଭାଇ ସେଟା ତ ଆମ ଓଡିଶାର କାଶ ମିର ସେଇଠି ଶୀତବେଳେ କଣ କି ବେଳେ ବଳେ ବରଫା ବୃତ ମାନେ କିଛି କିଛି ବୁନ୍ଦା ବି ପଡ଼େ ବୋଲି ମୁଁ ଶୁଣିଛି। କିନ୍ତୁ ମୁଁ କେବେ ସେମିତି ଜାଣିନି ମୁଁ ଯାଇଥିଲି ଯେ ସେମିତି କିଛି ଅନୁଭବ ମୁଁ କରୁନଥିଲି।
ମୁଁ ଯେତେବେଳେ ଯାଇଥିଲି ସେତେବେଳେ ଶୀତ କମି ଆସୁଥିଲା ଆଉ ସେତେବେଳେ ଏମିତି ବି ନ ଥିଲା ଯେ ବରଫ ପଡେ ମୁଁ ଶୁଣିଛି କିନ୍ତୁ ମୁଁ ଜାଣିନି ଆପଣ କେତେବେଳେ ଦେଖିଛନ୍ତି।
ନାଇଁ ମୁଁ ଯେତେବେଳେ ମୋ ସ୍କୁଲ ସମୟରେ ଯାଇଥିଲି ସେତେବେଳେ କଣ କି ଏମିତି କଣ କି ଯେମିତି ସାଧାରଣ ଏ ବି ଶୀତ ପାଗ ହୁଏ କୁହୁଡି ପଡେ ସେମିତି ପଡିଲା କିନ୍ତୁ ବରଫ ପଡୁ କି ନ ପଡୁ ସେଠାକାର କଫି ବଗିଚା ଦେଖିବେ ଆଉ ଯଦି ସେଠାକାର ଆପଣ କଣ କି ଶାଳ ବଣ ଦେଖିବେ କି ସେଠାକାରାରେ ଯଦି ଆପଣ କହିବା ଗଲେ କଣ କି ହିଲ୍ ଫିଉ କୁ ଯଦି ପଳେଇବେ ସେଠି ଯେମିତି ପ୍ରକାର ଆମ ଆଦିବାସୀ ସଂସ୍କୃତି ଏବଂ କଣ କି ପରମ ମ୍ପରା ଏବଂ କହିବାକୁ ଗଲେ ଆଦିବାସୀ ଲୋକଙ୍କ ଚଳଚଳାଣି ଉପରେ ଯେପରି ଅ ମାନେ ଏକ ମାନେ କଣ କି କିଛି ମୂର୍ତ୍ତି କିମ୍ବା କିଛି ପ୍ଲାଷ୍ଟିକ କାର୍ଟୁନ ମାଧ୍ୟମରେ ଯେମିତି ପରିବେଷଣ କରୁଛନ୍ତି
ହଁ ହଁ ହଁ ଦେଖିଛି ଦେଖିଛି ହଁ। ବହୁତ ଭଲ ଲାଗେ ସେଗୁଡାକ ଆପଣ ମତେ କହିବେ କି କଫି ର ଚାହିଥା କଣ ପାଇଁ ଏତେ ମାନେ ଦାରିଙ୍ଗବାଡ଼ିରେ କଫି ସବୁ ଜାଗାରେ ଅଧିକ ବିକ୍ରି ହୁଏ ଆଉ ଅନ୍ୟ ଜାଗାରେ କ କମ୍ ବିକ୍ରିି ହୁଏ।
ହୁଁ ଭାଇ କଫି ତ କଣ କି ମାନେ କଣ କି ସକାଳୁ ପିଇଲେ ଭଲ ଯେପରି କହିବା ଗଲେ କଣ କି ସକାଳୁ ଆମେ ଚା କଫି କଣ ପାଇଁ ପିଉଛେ ମାନେ କଣ କି ପାଟି ଟିକେ ସ୍ଵାଦିଆ ଲାଗିବ ଏବଂ ତାପରେ ମନ ଟିକେ ସତେଜ ତେ ଅନୁଭବ ହବ ହେ ଦାରିଙ୍ଗବାଡି ପଟେ ସେମିତି ପ୍ରକାର କଫି କଣ ପାଇଁ ଅଧିକ ମୁଁ ଜାଣିନି କିନ୍ତୁ ସେପଟେ ଯେହେତୁ କଫି ବଗିଚା ସେଇଟା ଲୋକ ମ ମତେ ଲାଗୁଛି ବେ କଫି ପ୍ରିୟ ହେଇଥିବେ ତାଙ୍କୁ କଫି ପିଇବାକୁ ବହୁତ ଭଲ ଲାଗୁଥିବ।
ଆଜ୍ଞା ବୋଧେ ହୋଇଥାଇପାରେ କିନ୍ତୁ ମୁଁ ଏ ଏତିକି ଶୁଣିଥିଲି ଯେ କଫି ପିଇବା ଦ୍ଵାରା ଆମର କେତେ ଗୁଡିକ ଯୋଉ ଅଛି ମାନେ ଡିରେ ନରବ ଗୁଡାକ ଅଛି। ଶ୍ଵାସତନ୍ତ୍ର ଗୁଡାକ ସେ ଗୁଡାକ ବି ବହୁତ ସତେଜ ହେଇ ରହିଥାଏ। ଏତିକି ଜାଣିଛି କିନ୍ତୁ ମୁଁ ଜାଣିନି ଯେ କଣ ପାଇଁ ସେ ଦାରିଙ୍ଗବାଡ଼ିର କଫି ଏତେ ବିଶ୍ଵ ପ୍ରସିଦ୍ଧ ବାହାନେ ବାହାରେ ବି ବହୁତ ଚାହିଦ ରହିଛି।
ହୁଁ। ଭାଇ ଆମ ଯିଏ ବି ଆମ କନ୍ଧମାଳ କଣ କି ଆସେ ସେ କହନ୍ତି ସେଇ ସେ ମଣିଷ କଣ କି ଆମ ଦାରିଙ୍ଗ ବାଡି ଅଞ୍ଚଳ ବୁଲିବାଟା ନିହାତି ଭୁଲିକି ଯାନ୍ତି କାହିଁକି ନା ସେଇଟା କେଵଳ ଆମ ଓଡିଶା ବିଭିନ୍ନ ଜାଗାରେ ଓଡିଶା ବାହାରେ ମଧ୍ୟ ପ୍ରସିଦ୍ଧ ଅଛି।
ହଁ ହଁ ହଁ।
ଭାଇ ଆମ ଓଡିଶାର କାଶ୍ମୀର କି ଆମ କନ୍ଧମାଳ ଦାରିଙ୍ଗବାଡି କୁ ନାମକଣ ଦିଆଯାଇଛି।
ଆପଣଙ୍କର ଆଉ ଗୋଟେ ଫେମସ ଅଛି ପ୍ରସିଦ୍ଧ ଅଛି ସେଇଠି ଅ ହଳଦୀ
ହଁ ହଁ ହଳଦୀ ହଳଦୀ ଭାଇ ତ କଣ କି ପ୍ରତ୍ୟେକ ରୋଗର କେବଳ ଏକମାତ୍ର ଔଷଧ ହବ ପ୍ରତିକାର ହଉଛି ହଳଦୀ ଯେକୌଣସି ରୋଗ ହେଇଥାଉ ପଛେ। ହଳଦୀ ନିହାତି କାମ ଦେବ ଯଦି ଦେହରେ ଆମର କୌଣସି କ୍ଷ
ଯେମିତି କଫି ଚାହିଦ ଅଛି ସେମିତି ହଳଦୀର ବି ଚାହିଦ ଅଛି କେମିତି ଆପଣ ଟିକେ ବୁଝେଇ ପାରିବେ?
ହଁ ମାନେ ମୁଁ ତ ବିଶେଷ କିଛି ଜାଣିନି କିନ୍ତୁ ମୁଁ ଯେତିକି ଶୁଣିଛି ଦେହର ଯଦି ଆମର କୁର୍ମିର ମାତ୍ର ଅଧିକ ହଏ ଯେପରି ମିଠା ଅ ଖାଇଲେ କଣ କି ଆମ ଶରୀରେ କହ କିଛି କିଛି ମାନେ କଣ କି ଅଦରକାରୀ ବ୍ୟାକ୍ଟେରି ଗୋଟେ ତା କୃମି ବୋଲି କୁହାଯାଏ କିି‌ନି ଭାଇ, ଯଦି ଆମେ ହଳଦି କୁ ନିମ୍ବ କଣ କି ବାଟିକି ଯଦି ଥରେ ଔଷ ମାନେ କ ପାଣିରେ ମିଶେଇକି ଏକ ଔଷଧ ଭଳିଆ ପିଇ ଦେବା ତେବେ ଆମ ସେ ଆମ ଦେହରେ ଥିବା କୃମି କୁ ନାଶ କରିଦେବ ଯାହା ଫଳରେ ଆମକୁ କୌଣସି ପ୍ରକାର ପେଟ ରୋଗ ହବନି।
ବହୁତ ଭଲ ପାଟିକୁ ତ ସୁୁଆଦ ଲାଗିବ ନାହିଁ।
ହୁଁ।
ସେ ପିତା ଗୋଟେ ଗୋଟେ କଷା ହଁ ଗୋଟେ
ହଁ କିନ୍ତୁ ଭାଇ ଯଦି ଯଦି ପାଟି ସଵାଦ କଥା ପଢି ହଁ ହଁ କୁହନ୍ତୁ କୁହନ୍ତୁ।
ଯେମିତି ଆପଣ କହିଲେ କୃମି ମରି ଯିବେ ବହୁତ ପ୍ରକାର ରୋଗ ସାଧନ ହେଇଯିବ ବହୁତ ବଢିଆ ସେଥିରେ କିଛି ଅସୁବିଧା ରହିବ ନାହିଁ।
ଆଉ ଗୋଟେ କଥା ଭାଇ କଣ କି ଯଦି କ୍ଷୀରକୁ ହଳଦୀ ମିଶି ଯଦି ଆପଣ ପିଇବେ ତାହେଲେ କହ କି ତାର ଫାଇଦା ଅଛି। ଦେହ ଆଉ ମନ ସତେଜ ରହିବ ଯେକୌଣସି କାମରେ ଫୁର୍ତ୍ତି ଆସିବ କେବେ ବି କହିବା ଗଲେ କଣ କି ଥକାପଣ କି ଦୁର୍ବଳତା କି ଚିଡଚିଡା କଣ ଆସିବନି ମାନେ ମାନେ କଣ କି ଲାଗିବ ଯି ଦେହର ହଁ ମାନେ ଦେହରେ କହିବାକୁ ଗଲେ କଣ କି ହଠାତ୍ କିଛି ପ୍ରକାର ନୁହେଁ କି ଶକ୍ତି ପଳେଇ ଆସିଛି ଭଳିଆ
ଓହୋ ବଢିଆ ବହୁତ ବଢିଆ ଆପଣ ଟାଏ ଆପଣ କେତେବେଳେ ଟ୍ରୀ କରିଛନ୍ତି।
ହଁ ମୁଁ ବି ଏମିତି ଥରେ ଅଧା ପିଇଛି କିନ୍ତୁ ସବୁବେଳେ ଆଉ କଣ କି କ୍ଷୀର ହଳଦୀ କିଏ ପିବ ଯେମିତି ସବୁଦିନ ମୁ ମୁଁ କହ କି ସକାଳେ ଚା ପିଇକି ସନ୍ଧ୍ୟାବେଳେ ଚାହା ପିଏ ସେମିତି ଚା ପିଏ କିନ୍ତୁ କ୍ଷୀର ହଳଦି ଏମତି ସପ୍ତାହକୁ ଥରେ ପିଇଦିଏମତେ ବହୁ ଭଲ ଲାଗେ।
ଆଜ୍ଞା ବହୁତ ଭଲ।
ହୁଁ ତାପରେ ଆଉ ଗୋଟେ କଥା ମନେକର ଦେହରେ କୋଉ ଜାଗାରେ କଣ କି ଟିକେ ମାଡ ହେଇଗଲା କି କଣ ତାହେଲେ ଯଦି କିଛି ସେ ଜାଗାରେ କଣ କି ଔଷଧ ନ ମିଳୁ ହଳଦୀକୁ ଟିକେ ପାଣିରେ ଲେପ ଦେଇକ ଯଦି ସେ ଜାଗା ଲଗେଇଦେ ତାହଲେ ସେ ଘା ହ ମାନେ କଣ କି ସେ ଘା ହେଇଥିବା ସ୍ଥାନକୁ ବି ସେ ପୂର୍ଣ କରିଦବ।
ହଁ ହଁ ଏ ଏଇଟା ମୁଁ ଶୁଣିଛି ଆଜ୍ଞା ମୋର ମୋ ମା ବି ବହୁତ ଏଥର ମୋ ଘା ଉପରେ ବି ଏଇ ଏଇ ହଳଦୀ ଗୁଡାକ ଲଗେଇଛି ଏଇଗୁଡାକ ବି ବହୁତ ମାନେ ହଳଦୀ ଥଣ୍ଡା ବି ଦିଏ
ହୁଁ। ହଁ ଭାଇ ହଳଦୀ ଆଉ ଚନ୍ଦନ ମିଶିଲେ କଣ କି ତାହା ଏକ ଥଣ୍ଡା କଣ କି ଉପଶମ ଭଳିଆ କାମ ଦିଏ।
ହଁ ହଁ ହଁ।
ହ୍ୟାଲୋ।
ହଁ ହଁ ଭାଇ ଶୁଭୁଜି।
ହଁ ହଁ ହଁ ଶୋଭା ଯାଉଛି ଶୋଭା ଅଛି ହଁ ମାନ କଣ କି ହଳଦୀ ଚନ୍ଦନ ଯଦି ଆପଣ ମିଶେଇକି ଲଗେଇବେ ତାହେଲେ କଣ କି ଏଇ ଗ୍ରୀଷ୍ମ ପ୍ରବାହ ଯେତେବେଳେ ହୁଏ ତ ଆପଣଙ୍କ ଦେହ ଟିକେ ଶୀତଳ ଅନୁଭବ ଲାଗିବ।
ହଁ ମାନେ ମାନେ ଆପଣଙ୍କ କହିବା ଅନୁସାରେ ହଳଦୀ ଗୋଟେ ଗୋଟିଏ ପ୍ରାକୃତିକ ପଦାର୍ଥ ଯୋଉଟା କି ଆମ ବଡି ସମ୍ପୂର୍ଣ୍ଣ ଶରୀର ପାଇଁ ବହୁତ ଭଲ।
ହଁ ସମ୍ପୂର୍ଣ୍ଣ ଶରୀର ପାଇଁ ମାନେ ମାନେ କଣ କି ଯେକୌଣସି ମାନେ କଣ କି ମେଡିକାଲ ଷ୍ଟୋର ହଉ ମେଡିସିନ ଷ୍ଟୋର ହଉ କି ଔଷଧ ଦୋକାନ ହଉ ଯେତେବେଳ ଆମେ ଇଚ୍ଛା କଲେ କଣ କି କଥା କ ନିଜ ପାଇଁ କିଣିନଉଛୁ ଯଦି ଯୋଉଠି ଯୋଉଠି ହଳଦୀ ମାନେ କ କାମରେ ଲାଗୁ ତାକୁ ହଳଦୀ ବ୍ୟବହାର କରିଦବୁ ବିନା କୌଣସି ମୂଲ୍ୟ
ହଁ ହଁ ବଢିଆ ଏଇଟା ଗୋଟେ ନେଚୁରାଲ ପ ପ୍ରାକୃତିକ ଜିନିଷ ଯେଉଁଥିରେ କିଛି ସାଇଡ଼୍ ଇଫେକ୍ଟ ବି ଆସିବ ନାହିଁ
ନା, ହଳଦୀକୁ ଆଣିବେ ଭାଇ ତାପରେ କହିଆକୁ ଗଲେ ଗୁଣ୍ଡ କରିଦେବେ ତାପରେ ଗୁଣ୍ଡ କଲା ପରେପ ତାକୁ ଯେତେ ବ୍ୟବହାର କରନ୍ତୁ ତାପରେ ଖାଦ୍ୟ ଆମେ ହଳଦୀ ଏମିତି ବ୍ୟବହାର କରଛୁ ଯଦି କଣ କି ଯେମିତି ଆମ ନିିତି ଦିନଉ ଖାଦ୍ୟ ଭାତରେ ଭାତ ତ ସେମତି ହଉଛି ଡାଲିରେ ହଉ କି ଭଜାରେ ହଉ କି ତରକାରୀରେ ହଉ ମାନେ ହଳଦୀ ଆମର ନିତ୍ୟ ଦିନ କର୍ମ ପାଇଁ ଜଡିତ ନିହାତି ଭାବରେ ସାରା
ଯେତେବେଳେ ଯେତେବେଳେ ତ ମୁଁ ଯାଇଥିଲି କନ୍ଧମାଳ ସେତେବେଳେ କହଳଦୀ ଶସ୍ତା ଥିଲା ଆଉ ଏବେ ବି ନର୍ମାଲ ମାନେ ମାର୍କେଟ ରୁ ଆପଣଙ୍କର ସେ ଗୁଟେ ହଳଦୀ ବହୁତ ଶସ୍ତା ଗୋଟା ହଳଦୀ ମୁ ଏକାଥରେ କି ଦଶ କିଲୋ ବାର କିଲୋ ଧରିକି ପଳେଇ ଆସିଥିଲି,
ଯେତେ ଆପଣ ହଳଦୀ ରଖି ପାରିଲେ କହିଲେ କ ପ୍ରତ୍ୟେକ ଜିନିଷରେ କିଛି ନା କିଛି କଣ କି ଖୁଣ ବା ବାହାରିବ କିନ୍ତୁ ହଳଦୀରେ କେବେ ନୁହଁ,
ହଉ ଭାଇ ବହୁତ ବଢିଆ ଆପଣ ଏଇଭଳିଆ ଜାଗାରେ ଅଛନ୍ତି ସବୁନା ପ୍ରାକୃତିକ ଜିନିଷ ଗୁଡିକ ମିଳୁଛି, ହଉ ଭାଇ ମତେ ବି ବହୁତ ଭଲ ଲାଗିଲା ଭାଇ ଧନ୍ୟବାଦ ହଁ ଭାଇ ଠିକ ଅଛି ।